ହଁ କଣ କରୁଛ?
ମୁଁ ଏଇ ବସିଛି ଆଉ ତମେ?
ମୁଁ ବି ବସିଛି। ହୁଁ ଆଉ, ଘରେ ସମସ୍ତେ କେମିତି ଅଛନ୍ତି?
ହଁ ଘରେ ସ
ତମ ଭଏସ୍ ଟା କଟୁଛି।
ଭଲ ତ
ହ୍ୟାଲୋ
ମୁଁ କହିଲି ତମ ଘରେ ସବୁ ଭଲ
ହଁ ହଁ ସବୁ ଭଲରେ ଅଛନ୍ତି।
ଓହୋ ଆଉ କଣ ଖାଇଥିଲ?
ଆଜି ଆମର ଅଣ୍ଡା ତରକାରୀ ହେଇଥିଲା। ଭାତ ଆଉ ସାଲିଡ ତମର
ହ ହ
ହୁଁ
ପୋଟଳ ତରକାରି ହୋଇଥିଲା।
ଆଛା ତମକୁ ସବଜି ଭଲ ଲାଗେ?
ଆ ମତେ ପ୍ରାୟତଃ ବେଶୀ କିଛି ଭଲ ଲାଗେନି ମତେ ସବୁବେଳେ ନନଭେଜ୍ ହିଁ ପସନ୍ଦ।
ଆଚ୍ଛା ମାନେ ମୋତେ ଏତେ ନନଭେଜ ପସନ୍ଦ ନି ମତେ ସାଦା ହିଁ ପସନ୍ଦ ମାନେ ମତେ ଡାଲମା ମୋର ପୁର ଫେବୋରା଼ଇଟ।
ଓହୋ ଆମର ଆଜି ଡାଲମା ବି ହେଇଥିଲା।
ଆଛା ମାନେ ତମ ଘରେ ଯୋଉ ଡାଲମା ହୁଏ ମତେ ବହୁତ ଭଲ ଲାଗେ। ଆଉ ଯୋଉ ମାନେ ମତେ ଡାଲମା ମୋର ପୁରା ଫେବୋରାଇଟ। ଆମ ଘରେ ବି ହୁଏ କେବେ କେବେ
ମୁଗ ଯାଇ ଡାଲମା ଟା ବେଶୀ ଭଲ ଲାଗେ
ହଁ।
ତୁମ ଘରେ ସବୁବେଳେ ଭେଜ ହୁଏ ନା ନନଭେଜ ହୁଏ?
ନନଭେଜ ହୁଏ। ମାନେ ମାଛ ଇଏ ଚିକେନ ଅଣ୍ଡା ଏ ସବୁ ମାନେ ସବୁ ହୁଏ ମତେ ଭଲ ଲାଗନି ସେଇପାଇ ଆଉ ଆମର ମାନେ ସାଧା ବି କିଛି କି ହୁଏ, ଡାଲି ଡାଲମା ଏମିତି ବି କରନ୍ତି, ମମି ମାନେ ମୁଁ ଛୋଟ ଭଉଣୀ ଯିଏ ଅଛି ସେ ଖାଉନି ମାନେ ଏତେ ନନଭେଜ।
ଓହୋ ନା ଆମର ସପ୍ତାହକୁ ତିନି ଦିନ ଭେଜ ଆଉ ଚାରି ଦିନ ନନଭେଜ ହୁଏ।
ଆଚ୍ଛା।
ଆଉ ଘରେ ସବୁ କିଏ କିଏ ଅଛନ୍ତି?
ଘରେ ଘରେ ମମି ବାପା ଆଉ ମୁଁ ଅଛି, ମୋ ଛୋଟ ଭଉଣୀ ଅଛି। ଆହୁରି ଗୋଟେ ମାନେ ଆମେ ତିନି ଭଉଣୀ ଆଉ ଗୋଟେ ହଷ୍ଟେଲ ରେ ରହୁଛି ହ୍ମ
ପଢୁଛନ୍ତି?
ହୁଁ ହୁଁ। ଆଉ ତମ ଘରେ?
ଆମ ଘରେ ଆମର ବେଶୀକାଲି ଗୋଟେ ଜଏଣ୍ଟ ଫାମିଲ ବଡ ଫାମିଲ ଆମର ବାପା ବାପା ମାମା ଆଉ ମୋର ମୁଁ ଆଉ ମୋ ଭାଇ ଆଉ ଜେଜେମା ଅଛନ୍ତି, ଆଉ ଦାଦ ଦାଦା ଖୁଡି ତାଙ୍କର ଦିଟା ଝିଅ ପୁଅ।
ଆଛା ମାନେ ପୁରା ବଡ ଫ୍ୟାମିଲି ତମେ।
ହଁ।
ଆଛା ଆମର ବି ମାନେ ସବୁ ବାହାରେ ରହନ୍ତି, ମାନେ କାହାର ବାହାଘର ତି ହୁଏ ଯଦି ସବୁ ଘରକୁ ଆସନ୍ତି ଭଲ ଲାଗେ।
ହ ହଁ। ଆଉ ଏବେ ତ ଯେମିତି ଗରମ ହଉଛି, ଆଉ ସେମତି ଆସିବାକୁ ଇଚ୍ଛା ହଉନି ତୁମେ ମିଡିଡ଼ଲେ ଯାଉଛ ସେଣ୍ଟର
ଆଜି ଯାଇଥିଲି ସେଇଠୁ ଆ ସିଲି ପୁରା ଡାଇରେକ୍ଟ ସୁଜନପୁର ଖଲି ଗୁପଚୁପ୍ ଖାଇବା ପାଇଁ ଖାଲି।
ହଁ ହ।
ମାନେ ସେଇ ବସରେ ପୁରା ସୁଜନପୁର ତାପରେ ସୁଜନପୁର ରୁ କଲେଜ ଆଉ ଗୋଟେ ମାନେ ଫ୍ରେଣ୍ଡ ତାର ଦେଖା କରିକି ଘରକୁ ଆସିଲି।
ଓହୋ।
ହୁଁ।
ଆଉ ତମ ଘରେ ବେସିକାଲି କୋଉ ଡିସ ଟା ବେଶୀ ଫେମସ ବନାହୁଏ?
ଆମ ଘରେ ମୁଁ ମତେ ଆମର ବେଶୀ ଚିକନ ହୁଏ । ଆଉ ମତେ ମତେ ବେଶୀ ଭଲ ଲାଗେ ଅଣ୍ଡା ଅଣ୍ଡାର ସବୁ ଆଇଟମ୍ ବେଶୀ ଭଲ ଲାଗେ। ହୁଁ।
ଆମ ଘରେ ପ୍ରାୟ ଟାଇମ ବେଶୀ ବନା ହୁଏ ଦହିବରା।
ଆଛା ହଁ ହଁ। ମାନେ ତମର କଣ ଆ ଆଳୁଦମ୍ ବାଲାନା ଏ
ହଁ ହଁ ଆଳୁଦମ୍ ବାଲା ସବୁ
ଆଛା କିଏ କରନ୍ତି ସେଟା?
ସେଟା ମୋ ମାମା କରନ୍ତି ଆ ସେଠୁ ମୁଁ ବି ଶିଖି ଯାଇଥିଲି ଥରେ ଦିଥର ମୁଁ ବି ନିଜେ କରିଛି ।
ଆଛା ବଢିଆ ଆଉ । ମାନେ ତମକୁ ରାନ୍ ଖାଇବା ଏମତି ରାନ୍ଧିବା ଆସୁଛି ନା?
ଆ ହଁ ବେଶୀ କାଲି ତ ଉଁ ମାନେ ମୋ ମାମା ଆଉ ଖୁଡି ମିଶିକି ବେଶୀ ଟାଇମ୍ ହୁଁ କରିଦିଅନ୍ତି।
ଆଚ୍ଛା ଆଚ୍ଛା। ତମେ ବଡ ଘରେ?
ଆମ ଘରେ ମୁଁ ହିଁ ତ ବଡ।
ଆଛା ତାପରେ ତମ ଭାଇ ଭଉଣୀ।
ହୁଁ ତାପରେ ମୋ ଭାଇ ତାପରେ ଦାଦାଙ୍କ ଝିଅ ଛୋଟ ଟେ ତାପରେ ତାଙ୍କର ଗୋଟେ ଛୋଟ ପୁଅଟେ।
ଆଚ୍ଛା। ଆମ ଘରେ ବି ମୁଁ ହିଁ ବଡ। ତାପରେ ହିଁ ମୋର ହୁଁ।
ଆଉ କୁଆଡେ ଏଇ ଯୋଉ ଗରମ ହଉଛି କୁଆଡେ ଗୋଟେ ବୁଲିବା ପାଇଁ ପ୍ଲାନିଂ କଲେ ଭଲ ହୁଅନ୍ତା।
ହଁ ଆଉ ବାହାରୁକୁ ବି ଯିବାକୁ ଭଲ ଲାଗିନି ଏତେ ଗରମ ପାଇଁ । ଏବେ ଟିକେ ବର୍ଷା ହବ ଯେମିତି ଲାଗୁଛି ହେ। ହୁଁ।
ଆଉ ମୁଁ କହୁଥିଲି ଆମ ଗାଁ ରେ ଏବେ ଯୋଉ ଯଜ୍ଞ ଗୋଟେ ହବ ଆଉ ତୁମେ ବି ଆସିବ ବୁ ବୁଲିବା ପାଇଁ ।
ଆଛା ଆ ମାନେ କଣ ସେଟା।
ଜଗନ୍ନାଥଙ୍କ ଯଜ୍ଞ ହବ।
ଆଛା ଆଛା।
ଆ ସେଠାରେ ଏ ଯୋଉ ଶୁଣିଥିବ ଯୋଉ ଆସନ୍ତି ଯୋଉ ଠାକୁରଙ୍କୁ ଗଛ କଟା ହେଇକି ତିଆରି ହୁଏନି ନା।
ଗଛ କଟା ହେଇକି ହଁ ହଁ ହଁ ହଁ ହଁ ।
ଉଁ ସେମିତି ଆମ ଗାଁ ରେ ସେ ଗୋଟେ ଗଛ ଥିଲା ଠାକୁର ସୋପ୍ନେଇଥିଲେ ସେଇଠି ସେଇ ଗଛ ବି କଟା ହେଇଥିଲା। ଆ ମାସେ ହେଲା ଠା ଠାକୁର ତିଆରି ହଉଛନ୍ତି ଏବେ ଠାକୁର ତିଆରି ସରିଲା ପରେ ଯଜ୍ଞ ହବ।
ମାନେ ଏଇଟା ସବୁ ଜାଗାରେ ହୁଏ ନା?
ସବୁ ଜାଗାରେ ହୁଏଇ କିନ୍ତୁ ଆମ ଗାଁ ରେ ଜଗନ୍ନାଥ ଠାକୁର ଛୋଟ ଠାକୁର ଥିଲେ ତ ଆଉ ଗାଁ ଲୋକ ମାନେ
ହାଲୋ।
ଏଇଆ ଭାବି ସେ ବବୁଲୁ।
ହୁଁ ହୁଁ ।
ପାଇଁ ଗଛ କଟା ହେଇକି ତିଆରି ହଉଛି ଆଉ ସଇଲେ ହବ ଯଜ୍ଞ ହବ ବହୁତ ବଡ ଆକାରରେ ହବ।
ଆଚ୍ଛା ଆଚ୍ଛା ମାନେ ସେଟା କେମିତି ହୁଏ ବି ମୋର ମାନେ ଯଜ୍ଞ କଣ କଣ ମାନେ ସେଠି ଦୋକାନ ଏ ସବୁ ବି ଆସେ କି?
ହୁଁ ଆମ ଗାଁ ରେ ତ ବେଶୀ କାଲି ଦୋକାନ ଆସେନି ଦୋଳି ଦୋ ଦୋକାନ ପଡେ ତିନି ଚାରିଟା ଆଉ ଖାଇବା ପିଇବା ଚାଉମିନ୍ ଦୋକ ଦୋକାନ ଆଉ ମଞ୍ଚୁରୀୟାନ୍ ଦୋକାନ ଆଇସକ୍ରିମ୍ ଗୁପ୍ ଚୁପ୍ ଦୋକାନ ପଡେ ଆଉ ଯୋ ଯଜ୍ଞ ହୁଏ ବଡ ଆକାର ମାନେ ତିନି ଦିନି ଲୋକଙ୍କ ପାଇଁ ଖାଇବା ହବ ଦିନ ରାତି।
ଆଚ୍ଛା ମାନେ ସେମାନେ ଖାଇବାର ଦେବେ ଏମତି ହୁଏ।
ଆଉ ସେଠି ଠାକୁରଙ୍କର ବି ପୂଜା ହବ ପୂଜା ହେଇ ସାରିଲା ପରେ ଠାକୁର ମନ୍ଦିର ରେ ରହିବେ।
ଆଚ୍ଛା। ବଡିଆ। ଆଉ ଯୋଉ
ହଁ ମୁଁ କହୁଥିଲି ମାନେ ତମର କଣ କଣ ଗଛ ଅଛି?
ଆମର ପ୍ରାୟ ବେଶୀ ଗଛ ନାହିଁ ଫୁଲ ଗଛ ଅଛି, ମନ୍ଦାର ଗଛ ଆଉ ଗଛ ଗଛ ଆଉ ଅଲଗା ସବୁ ଫୁଲ ଗଛ ଅଛି। ହଁ ଆମ ବାଡିରେ, ଆଉ ପିଜୁଳି ଗଛ ଅଛି ଆମ୍ବ ଗଛ ଛ ଅଛି । ଆଉ ଆମର ଲାଗିଥିଲା ଅଙ୍ଗୁର ଗଛ, ଡାଳିମ୍ବ ଗଛ ଲାଗିଥିଲା ଅଙ୍ଗୁର ଗଛ ଗଛ ଟା ମରିଗଲା ବଧେ ଡ଼ାଳିମ୍ବ ଗଛ ଅଛି ଏବେ।
ହଁ।
ଆଉ ଏଇ ଆଉ କଦଳୀ ଗଛ ବି ଅଛି।
ହଁ ଆଛା।
ଆଉ ତମ ଆଡେ କି ଗଛ ଅଛି ସବୁ?
ଆମ ମାନେ ଆମ ଘର ପାଖରେ ତିନିଟା ନଡ଼ିଆ ଗଛ ଅଛି। ଆଉ ଆଉ ଗୋଠେ କଣ ଗଛ ଅଛି ମୁଁ ତା ନା ଜାଣିନି। ଆଉ ଆଉ ଗୋଟେ ଆମ୍ବ ଗଛ ଅଛି, ପିଜୁଡି ଗଛ ଅଛି ମାନେ ଆମ ଘର ସାମ ଅଛି ଆଉ ଯୋଉ ବାଡିରେ ଆହୁରି ଆମ୍ବ ଗଛ ଛ ଏ ସବୁ ଆଉ ମୁଁ କେବେ ଯାଇନି ରଟି
ହଁ ହଉ ଭଲ ଆଉ
ହୁଁ । ଏବେ ଛୋଟ ଛୋଟ ହେଇଚି ପିଜୁଡି ଆମ ଗଛରେ।
ଆମର ତ ପିଜୁଳି ପାଚି ସାରିଲାଣି ମାନେ ଅଧା ଅଧା ଖାଇସାରିଲିଣି ସମସ୍ ସ୍ତେ ପିଲା ସ୍କୁଲରୁ ଯାଉଥିବେ ଆସିକି କହିବେ ପିଜୁଳି ଦିଅ।
ଆଚ୍ଛା ମାନେ ବଡ ଗଛ ଅଛି।
ନା ସେଇ ମିଡିୟମ ସାଇଜର ଗଛ କିନ୍ତୁ ବହୁତ ପିଜୁଳି ହଉଛି।
ଓହୋ ଆମର ବି ମାନେ ଏଇ ନୂଆ ନୂଆ ଏଇ ଷ୍ଟାର୍ଟ ହେଇଚି। ପିଜୁଡି ହବାର ମାନେ ଛୋଟ ଗଛ ହେଇ ଥିଲା। ଏବେ ହିଁ ଟିକେ ବଡ ହେ ହେଇଛି ହଁ।
ତୋର ହେଇଯିବ ବଡ଼ ପିଜୁଳି।
ହଁ। ଏଟା ମାନେ ସେକେଣ୍ଡ ଥର ହଉଚି ପିଜୁଳି।
ଓହୋ ଆମର ଏଇଥରକ ଫାଷ୍ଟ ଭାଆ ପାଚି ଗଛରେ କିନ୍ତୁ ବହୁତ ବାହାରିଚି ମାନେ ପାଚୁଛି ବହୁତ।
ଅହୋ ଆମର ହେଇଥିଲା ଆଗରୁ ମାନେ ମେ କେତେ ଚା ଚାର୍ ପାଞ୍ଚଟା ନା ଛଅଟା ଏମିତି ହେଇଥିଲା। ଫେର୍ ଏଇଥରେ ଯୋଉ ହେଇଚି ଟିକେ ଟିକେ ଏମିତି ବହୁତ ବାହାରିଚି। ଅ ହଁ।
ଆଉ ମୁଁ ସବୁ କଣ କରିବାକୁ ଭଲ ଲାଗେ ଘରେ ଏବେ ନର୍ମାଲି ଥିଲେ ଫାଙ୍କାରେ।
ନର୍ମାଲି ଏମିତି ଆ ମାନେ ମେହେନ୍ଦି ଫେହେନ୍ଦି କରେ ଆଉ ସିଲେଇ ଫିଲେଇ ଏମତି। ଡ୍ରେସ ଫ୍ରେଶ ସିଲେଇ କରେ। ହାଲୋ।
କାହଲି ତୁମେ ସିଲେଇ ଶିଖିଚ କି ମେସିନ୍ ରେ?
ହୁଁ ହୁଁ
ମୋ ଦି ବାନ୍ତି ସେ ସିଲେଇ କରୁଚନ୍ତି।
ଆଛା ମାନେ ମୁଁ ଘରର ହିଁ ସିଲେଇ କରେ ମାନେ ବାହାର କାହାର ନିଏନି। ମୋର ଏଯୋଉଁ ମାଇଁ ଆଉ ଯୋଉଁ ଯୋଉଁ ମୋ ମମି ରହିଛି ସବୁ ମୁଁ ମାନେ ଯିଏ ରହିଛି ହଷ୍ଟେଲରେ ତାର- ଡ୍ରେସ ଏମତି ସବୁ ଆଉ ଯୋଉ ମୋ ଫ୍ରେଣ୍ଡ ଅଛନ୍ତି। ସେମାନେ ବି ଦେଇ ଦିଅନ୍ତି ତାଙ୍କର
ମୋ ଦିଦି ତ ସମସ୍ତଙ୍କର କରେ ଆମ ଗାଁର ସମସ୍ତଙ୍କର ଆଣନ୍ତି ତାଙ୍କ ପାଖକୁ ସିଲେଇ କରିବାକୁ।
ଆଚ୍ଛା ଆଚ୍ଛା। ହୁଁ। ମତେ ମାନେ ବେଶୀ ମେହେନ୍ଦି କରିବାକୁ ଭଲ ଲାଗେ ମତେ ସିଲେଇ ପୁରା ମାନେ ବୋରିଂ କାମ ଲାଗେ।
ହୁଁ।
ଆ ହଁ।
ମେହେନ୍ଦି ମାନେ ଭଲ କର ବୋଧେ?
ହଁଁ ଭଲ ହିଁ କରେ।
ତୁମେ ଯୋଉ ଅର୍ଡର ଫଡର ରଖୁଛ ମେହେନ୍ଦି?
ନାଁ ନାଁ ଅର୍ଡର ରଖିନି ମାନେ ଘରେ ଏମତି ଅର୍ଡର ନେବାକୁ ଦିଅନ୍ତିନି। ଏମିତି କାହାର ଏମିତି ଇଂଗେଜେ ସାମ୍ନା ଘର ସାମ୍ନାରେ କାହାର ଆମ ଗାଁ ରେ ହୁଏତ ମୁଁ କରେ। ଅଙ୍କଲ ହୁ। ହ ହୁଁ।
ମୁଁ ତ ବେସିକାଲି ଘରେ ଥିଲି ପେଣ୍ଟିଂ କରି।
ଆଚ୍ଛା ତମକୁ ଭଲ ଲାଗେ? ହଁ ହଁ ହଁ।
ହୁଁ ଘରେ ଏମତି ପଡିଥିବ କିଛି ଜିନିଷ ନାଁ ଏତେ ଭଲ ନୁହଁ କିନ୍ତୁ ଘରେ ଜିନିଷ ପଡିଥିବ ଟିକେ କ୍ରାଫ୍ଟ ବନେଇଦିଏ ତାପରେ ଚିତ୍ର କରିଦିଏ।
ଆଛା।
ଏମିତି ଛୁଟି ରେ ଥିଲେ ଏମିତି କରିଦିଏ ଆଉ କେତେବେଳେ କେମିତିତ ଭାଇ ଭଉଣୀ ମାନଙ୍କର ସ୍କୁଲ ପ୍ରୋଜେକ୍ଟ ଥାଏ। ହଁ ତାକୁ ବି କରିଦିଏ।
ଆଚ୍ଛା।